ହାଲୋ।
ହଉ ସାର୍ ନମସ୍କାର୍।
ମ୍ୟାଡ଼ାମ୍ ନମସ୍କାର୍ ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ବହୁତ୍ ଭଲ ଅଛି ମ୍ୟାଡ଼ମ୍ ଶ୍ରୀ ଜଗନ୍ନାଥଙ୍କ ଦୟାରୁ।
ଆଉ ଆପଣଙ୍କ ପଟେ ପାଣିପାଗ କେମିତି?
ମ୍ୟାଡ଼ାମ୍ ସକାଳଠୁ ତ କିଛି ବର୍ଷା ହଉନଥିଲା ବର୍ତ୍ତମାନ କୁ ବର୍ଷା ଚାଲିଚି। ଆଉ ବର୍ଷା ହୁଏ ବି ତ ଭଲ ମୋ ପାଇଁ।
ଓହୋ ଆଉ ବର୍ଷା ତ ବହୁ ଜଣଙ୍କ ପାଇଁ ଭଲ। ଆଉ ବହୁ ଜଣଙ୍କ ପାଇଁ ଭଲ ବି ନୁହଁ।
ଆଛା ମ୍ୟାଡାମ୍।
ଏବେ କଣ ଖାଇଚନ୍ତି?
ମୁଁ ମ୍ୟାଡାମ୍ ଆଜି କି ସାଧା ଖାଇଚି। ହଁ।
ହ ହ ଆଜି ଶୁକ୍ରବାର୍ ଆଉ ସାଧା ଖାଇଚନ୍ତି କେମିତି?
ହଁ ମ୍ୟାଡାମ ଘରେ ତ କିଏ ନାହାନ୍ତି। ତ ସାଧାରେ ଏଇ ଚାଲିଚି ଆଉ ନିଜେ ରୋଷେଇ କରିଆକୁ ପଡ଼ୁଚି ତ।
ହୁଁ ମୁଁ ଖାଇଚି ଆଁ ଭାତ ଡାଲି ଆଉ ଘାଣ୍ଟ ତରକାରୀ ଘାଣ୍ଟ ତରକାରୀରେ ଏଇ ଚିଙ୍ଗୁଡି ପଡିଥିଲା। ଏ ସବୁ ଖାଇଚି।
ଆଚ୍ଛା, ପାଣି ଜାତୀୟ ଜିନିଷ ଆପଣ ଖାଇଛନ୍ତି ଜଳସ୍ତର ମାଛ ଜାତୀୟ?
ଆଜ୍ଞା।
ତାହେଲେ ଆପଣ ଭଲ ଖାଦ୍ୟ ଖାଇଛନ୍ତି ହୃତପୃଷ୍ଟ ଖାଦ୍ୟଟି।
ଶୁବୁଚି ମୋ କଥା?
ଆଜ୍ଞା, ସାର୍ ଶୁଭୁଚି। ଆଉ ଆପଣ କୁଆଡେ ବୁଲାବୁଲି କରିବାକୁ ଯାଉନାହାନ୍ତି କି?
ହଁ, ଖେଳକୁଦ କରିବାକୁ ଯାଏ। ମୁଁ ଏବେ ଆସିଛି ଫିଲ୍ଡ୍ କୁ। ପରିବେଶକୁ କିନ୍ତୁ ଦେଖୁଛି, ଯେ ବର୍ଷା ହଉଛି ବୋଲି ଖେଳକୁଦ ତ କରି ହଉନି।
ପିଲା ଥିଲା ବେଳେ ସିନା ଆମେ କାଦୁ ମାଟିରେ ବି ଆମେ ଖେଳି ଯାଉଥିଲୁ। ଏବେ ତ ବଡ ହେଲା ପରେ ଆଉ କାଦୁ ମାଟିରେ ଖେଳି ହବନି। ନା, କଣ?
ହଁ, ପରା। ଖେଳିଲେ ପରା ମାଆ ଗାଳି କରୁଛନ୍ତି କଣ, ଏତେ ବଡ଼ ହେଲଣି, କାଦୁ ମାଟିରେ ଖେଳୁଛ? କିନ୍ତୁ ଖେଳ ହିଁ ଗୁରୁତ୍ୱପୂର୍ଣ୍ଣ। ଯେତେ କାଦୁ ମାଟିରେ ଖେଳିବ, ତୁମେ ସେତେ ଆଗକୁ ଯିବ।
ଆଜ୍ଞା ନିହାତି ନିହାତି। ହଳକୁଦ ଆମର ମଣିଷର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ଓ ସକ୍ରିୟ ରଖିଥାଏ ନା।
ଆଜ୍ଞା ଆଜ୍ଞା। ବହୁତ ଭଲ! କିଛିଟା ଆପଣ ଜାଣିଛନ୍ତି ଖେଳକୁଦ ବିଷୟରେ।
କଣ ଖେଳିବାକୁ ବେଶୀ ଭଲ ପାଆନ୍ତି?
ମୁଁ ଖେଳିବାକୁ ବେଶୀ ଭଲ ପାଏ।
ହଉ, ଆପଣ ଯେତେବେଳେ ବିଦ୍ୟାଳୟରେ ସାନବେଳେ ପଢୁଥିବେ। ଆଜ୍ଞା।
ଆପଣ ଫୋଟୋ ୱାଲ୍ ପସନ୍ଦ କରନ୍ତି?
ବଲ ତ ମୁଁ ଖେଳିିନି, ସାର୍ ତ ସେମିତି କିଛି ପସନ୍ଦ ବି ନୁହଁ। ମତେ ପସନ୍ଦ ଯଦି ଏଇ ଯୋଉ ଆମର ଉଁ ପୁଚି ଦୌଡ଼ିଡିିଆଁ ଝିଅ ମାନଙ୍କୁ ତ ଏଇ ସବୁ ହିଁ ପସନ୍ଦ ହବ।
ଆଚ୍ଛା ଆଚ୍ଛା, ଆଚ୍ଛା! ତାହେଲେ ତ ଆପଣ ଆପଣ ଓଡ଼ିଆ ଆଧୁନିକ
ଆଜ୍ଞା ଆଜ୍ଞା, ମୁଁ ଓଡିଆ ଘୋରୁ ଯାଉଚି।
ଆଚ୍ଛା ଆଚ୍ଛା। ଆଉ ଆପଣ ଏଇ ସମୟରେ କେଉଁ ଖେଳ ଖେଳିବାକୁ ପସନ୍ଦ କରନ୍ତି?
ଏଇ ବର୍ଷା ପାଗରେ ତ କିଛି ଖେଳକୁଦ କରିବାକୁ ଇଚ୍ଛା ନୁହଁ। ଖାଲି ଟିକେ ବୁଲି ଯିବା ପାଇଁ କୁଆଡେ ଟିକେ ଇଛା ହୁଏ। ବାସ୍। ଏତିକି ହିଁ, ଆଉ ଘରେ ବସିକି ବର୍ଷାର ଆନନ୍ଦ ନେଇକି କିଛି ପକୁଡି କି ଯାହାବି ଖାଇବା ପାଇଁ ଇଛା ହୁଏ।
ଆଚ୍ଛା ଆଛା ଆଛା ଏଇ ତ ବହୁତୁ ଭଲ କଥା। ପସନ୍ଦର ପରିବେଶ ଟିଏ ଅଟେ।
ଆଉ ଏଇ ଯୋଉ ଆମର ଖେଳକୁଦ ଜିନିଷ ନିୟମିତ ଖେଳକୁଦ କ କରିଲେ ଶରୀର ଶକ୍ତିଶାଳୀ ହୁଏ। ଏବଂ ରୋଗ ପ୍ରତିରୋଧ କ୍ଷମତା ଏଇଟା ରୋଗ ପ୍ରତିରୋଧ କ୍ଷମତା ବି ବଢେ।
ଠିକ୍ କହିଲେ ଆପଣ।
ହୁଁ ହୁଁ ମୁଁ ସାର୍ ଆପଣ
ଫାଙ୍କା ଅଡ଼ିଓ
ଆପଣଙ୍କର ସାନ ଭଉଣୀ କିଏ ଥିବେ ଯିଏ ଖେଳକୁଦ କରୁଥିବେ ଆଉ ଆପଣ ତାଙ୍କୁ ସହାୟତ କରୁଚନ୍ତି ନା ନାଇଁ।
ମୁଁ ତ ମୋ ଭାଇମାନଙ୍କୁ ସହାୟତ ବହୁତ କରେ ସାନ ଭାଇ ଓ ମୋ ଭଉଣୀ ମାନଙ୍କୁ। ଆଁ ଏବେ ବି ମୋର ଗୋଟେ ଭାଇ ଟେ ଆମ ପଡିଆ ନିକଟରରେ ଖେଳୁଚି। ବର୍ଷାରେ ଭିଜି ଭିଜି ଖେଳୁଚି ମୁଁ ତାକୁ ଦେଖୁଚି। କିନ୍ତୁ କିଛି କ କହିପାରୁନାହିଁ।
ଦେଖିକି ତ ଆପଣଙ୍କୁ ବହୁତ ଖୁସି ଲାଗୁଥୁବ ଆପଣଙ୍କ ମନ ବି ଟାଣି ହଉଥିବ ଯେ ନା ମୁଁ ବି ଯାଇକି ଖେଳିବି।
ହଁ ମୋ ମନ ବି ତ ଟାଣି ହଉଚି ସାନବେଳେ ଆମେ ଆଗୁରୁ ସେମିତି ହଉଥିଲୁ ଆଉ ବର୍ଷା ବି ଆମୁକୁ କିଛି କରିପାରୁନଥିଲା ବର୍ଷା ଝଡ଼ ତୋଫାନ ବି ଆମକୁ ବାଧା ଦେଇଦଉଥିଲା। କିନ୍ତୁ ଆମେ ବି ହେଲେ ବି ଛାଡୁ ନଥିଲୁ ହେଲେ ବି ତା ପଛରେ ଖେଳୁଥିଲୁ ସେଇଦିନ ଯାକ ମୋର ଆଜି ମନେ ପଡିି ଯାଉଚି ମୋ ଭାଇ କୁ ଦେଖିଲା ବେଳେ ଆଉ।
ଆଉ ଆପଣଙ୍କ ଭାଇମାନେ କିଏ ଖେଳିବାକୁ ଯାଇସନ୍ତି?
ଆରେ ମୋର ଭାଇ ଉଁ ସିଏ ଖାଲି କ୍ରିକେଟ ପାଗଳ। ଖାଲି କ୍ରିକେଟ କ୍ରିକେଟ ଯେତେବେଳେ ହେଲେ କ୍ରିକେଟ। ଆଉ କଣ କହିବି ମୋ ଭାଇଙ୍କ କଥା। ହେଲେ ଖେଳକୁଦ କରିବାଟା ନିହାତି ବହୁତ ଭଲ କଥା ଏହା ମାନେ ଖେଳକୁଦ। ଯୁବ ପିଢିକୁୁ ଖରାପ ମାନେ ଅଭ୍ୟାସ ରୁ ଦୂରେ ରଖିଥାଏ ନା।
ଆଜ୍ଞା ଆଜ୍ଞା ଠିକ୍ କହିଲେ ଆପଣ।
ହ ମାନେ ଖେଳକୁଦ ମଣିଷକୁ ଆଜ୍ଞା ଆଜ୍ଞା। ଏ ଏଇ ସବୁ ଖେଳକୁଦ ମଣିଷକୁ ଏଇ ଯୋଉ ଶିଷ୍ଟାଚାରୀ ଓ ଦାୟିତ୍ୱବାନ କରେ। ଏହା ଜୀବନର ମାନେ ପ୍ରତିଯୋଗିତା ମନୋଭାବ ବିକାଶ କରେ।
ଆଜ୍ଞା।
ହୁଁ ହୁଁ। ଯେମିତି କିି ଆମର ଏଇ ଜୀବନରେ ପ୍ରତିଯୋଗିତା ମନୋଭାବ ବିକାଶ କରେ। ଖେଳକୁଦ ଶରୀର ସହିତ ଉଂ ଆମର ମନକୁ ମଧ୍ୟ ସୁସ୍ଥ ରଖେ।
ଫାଙ୍କା ଅଡ଼ିଓ
ଆଉ ଏହା ସବୁ ଆମର ଶିଶୁ ମାନଙ୍କର ଏଇ ସୃଜନଶୀଳତା ଓ ଚି ଚିନ୍ତା ଶକ୍ତି ବଢାଇଥାଏ ନା।
ଆଜ୍ଞା ଠିକ୍ କହିଲେ। ଖେଳକୁଦ କରିବା ଦ୍ୱାରା ମଣିଷ ବହୁତ ଆଁ ଶକ୍ତିଶାଳୀ ମଧ୍ୟ ହୋଇଥାଏ।
ଆଜ୍ଞ ଆଜ୍ଞା। ଆଜିକା ଦୁନିଆ ଯେମିତି ହେଲାଣି ଲୋକ ଜିମ୍ ଯାଉଚନ୍ତି। ଆମ୍ ସେ ଇଏ କରିବା ପାଇଁ ହେଲେ ଆଗରୁ ପିଲାମାନେ ଖେଳକୁୁଦରେ ହିଁ ଖେଳିକି। ମାନେ ନିଜର ଦେହକୁ ପୁରା ଅ ସୁସ୍ ତ ତେଜ ରଖିକି ଇଏ ମାନେ ରହୁଥିଲେ।
ଆଜ୍ଞା। ଆଗ କାଳରେ କଣ ଜିମ୍ ଥିଲା, ଆଗ କାଳରେ ପୁରା ହଁ ସବୁ ଖେଳକୁଦର ସବୁ କମାଲ ଥିଲା।
ସେଇଆ ପରା। ଆଉ ଏବେ କାହିଁ ସେ ଦୁନିଆ। ଦୁନିଆ ତ ଚେ ଆମର ପୁରା ବିପରୀତ ହେଇଯାଇଛି।
ଏହି ଧନ୍ୟ ଖେଳକୁଦ ପ୍ରତି ତାଙ୍କେ ବହୁତ ଆକର୍ଷଣୀୟ ପୁରସ୍କାର ଆଉ ଆକର୍ଷଣୀୟ ଚାକିରି ବି ରଖିଛନ୍ତି, ସେଇ ପାଠ୍ୟମରେ।
ନେ ଅଛନ୍ତି ପିଲାମାନେ ଖେଳକୁଦ କରିକି ଆମର ବହୁତ ବହୁତ ଆଗକୁ ଯାଇକି ଆ ସରକାର ସେମାନଙ୍କୁ ଏମିତି କରିଛି, ଯେ ସେମାନେ ମାନେ ସେମାନେ ମାସକୁ ମାଉସ ବି ସେମିତି, ଚାକିରି କଲା ଭଳିଆ ପଇସା ବି ପାଆନ୍ତି।
ଆଜ୍ଞା। ଆ ଏତେ ମାତ୍ରରେ ପାଆନ୍ତି ଯେ, ସେ ଚାରିକି କିଛି ନୁହଁ।
ହେଇଯାଏ ଆଜ୍ଞା। ଠିକ କଥା କହିଲେ। ଏବଂ ମାନେ ସେ ଖେଳକୁଦରେ ତାଙ୍କର ଦେହ ଆ ମାନେ ସୁସ୍ଥ ସହିତ ସେମାନେ ସୁନ୍ଦର ବି ଦେଖାାଯାଆନ୍ତି। ସେମିତି ସେ ଖେଳକୁଦ ଜୀବନ ପାଇଁ ବହୁତ ଦରକାର। ପୁରା ନିହାତି ଜରୁରୀ।
ଆଜ୍ଞା।
ତା ଜୀବନର ସଫଳତା ପାଇଁ ଆବଶ୍ୟକ ଆତ୍ମବିଶ୍ଵାସ ଆଜ୍ଞା।
ଖେଳକୁଦ ନକଲେ ତ ବଞ୍ଚି ହେବନି ଆଉ ନା।
ଆଜ୍ଞା ସାର୍ ଛୁଆ ଗୋଟେ ଛୁଆଟା ବି ଯଦି ଜନ୍ମ ହେଇକି ଯଦି ଚାଲିବା ଶିଖିଲା, ତାର ଫାଷ୍ଟ ମାନେ ପ୍ରଥମ ଜିନିଷ ହଉଛି ତାର ଖେଳକୁଦ।
ଆଜ୍ଞା ଠିକ କହିଲେ ଆଉ
ତାପରେ ତ ସିଏ ଆଗକୁ ଆଗକୁ ଯାଏ ନା।
ଆଜ୍ଞା।
ଆପା କହୁଥିଲେ ଆଉ ମାନେ ତାର ପ୍ରଥମ ଖେଳ ହଉଛି ତ ସେଇ ଖେଳକୁଦ ହିିଁ।
ଆଜ୍ଞା।
ଏଇ ଛୋଟ ଛୁଆଟେ ବି ଗୋଟେ, ମାନେ ଚାଲିବା ଶିଖିଲା ପରେ ତାର ତ ପ୍ରଥମ ହଉଛି ଖେଳକୁଦରୁ ହିଁ ସେ ସବୁ ଜିନିଷ ଆରମ୍ଭ କରେ ତାର। ତ ଖେଳକୁଦ ଛୁଆଠୁ ଆରମ୍ଭ କରିକି ବୁଢା ବୁଢୀ ହେବା ଯାଏଁ। କାହିଁକି ନା ବୁଢା ବୁଢୀ ହେଲା ପରେ ବି ଆମେ ଏଗୁଡା ଆମର ନାତି ନାତୁଣୀ ଆସିବେ, କି ଆମର ଯାହାବି ସେମାନଙ୍କୁ ଆମେ ପୁଣି ଖେଳକୁଦରେ ସେମାନଙ୍କ ସହିତ ମିଶିକି ଆମେ ଖେଳୁ। ତ ଆମେ ଛୁଆଠୁ ଆମେ ଜନ୍ମଠୁ ଛୁଆଠୁ ଆରମ୍ଭ କରିକି ବୁଢା ବୁଢୀ ହେବା ଯାଏଁ ଖେଳ କୁଦଟା ଆମର ଜୀବନରେ ରହି ହିଁ ଯାଏ।
ଆଜ୍ଞା ଠିକ୍ କଥା। ଜୀବନ ଯାକ ଖେଳରେ ଖେଳରେ ହିଁ ବିତେଇ ଦେବାଟା ଭଲ।
କୋଉ ଜିନିଷର ଚିନ୍ତା ନ କରିକି ଖେଳକୁଦରେ ରହିବ ତ ନିଜର ଦେହ ବି ଭଲ ରହିବ ଏବଂ ସେମିତି ସେମିତି ନାହିଁ ଯେ କେବଳ ଖେଳକୁଦରେ ହିଁ ମନେ ରଖିବ। ଖେଳକୁଦ ସହିତ ପାଠ ପଢାରେ ବି ମନ ଦେବା ଉଚିତ୍। କଣ କହୁଚନ୍ତି ସାର୍। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ସାର୍। ତ ସହିତ ବହୁତ୍ କଥା କିି ବହୁତ୍ ଖୁସି ଲାଗିଲା ସାର୍ ନମସ୍କାର।